ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଛୁ?
ଏଇ ବସିଥିଲି ତୁ
ଏଇ ଜଷ୍ଟ ଉଠିକିନା ବସିଛି ଆଉ।
ଆଉ ଖାଇସାରିଲୁଣି
ଏ ଉଠିକି ଜଷ୍ଟ ବସିଛି ଖାଇବି କେମିତି ବ୍ରସ୍ କରିନି
ଓହୋ ଆଉ ଦେହ ଭଲ ଅଛି।
ହଁ ଏଇ ମୁଣ୍ଡଟା ଟିକେ ବିନ୍ଧୁଥିଲା ଯେ ସେଇ ଯୋଗୁ ଲେଟରେ ଆଜି ଟିକେ ଉଠିଲି
ଆଉ ସବୁବେଳେ କେତେଟା ବେଳୁ ଉଠୁ
ଆଠଟା
ଆଜି କଣ ଲେଟ୍ ହେଲା।
ଓହୋ ଆଜି ଟାଇମ ଟା ଜଲଦି ଅଛି କି ଆ ମୁଁ କେତେଟାରେ ଉଠିଛି କି ଓହୋ ସାଢେ ଛଅଟା ହେଇଛିକି
ଆଉ ଆଜି କଣ ଖିଆଖୁଇ ଆଜି କଣ?
ଦେଖିିବା ଯାଉଛି ବ୍ରଶ କରିକି ଦେଖିବା କଣ ଖାଇବା ଆଉ
ଓହୋ ଆରେ ସେପଟେ ଏଇନେ ଖରା ଆ ସେ ସେପଟେ କେମିତି ଖରା ହଉଛି ମୁଁ ସେଇଆା ପଚାରିବି ବୋଲି ଫୋନ କରିଥିଲି।
ଓହୋ ମୁଁ କହିଲି ଖାଲିଟାରେ ତ କିଛି କାମ ନଥିଲେ କଲ କରେନି
ହଁ ହଁ
ଖରା ଏଇଠି ପ୍ରବଳ ହଉଚି ପୁରା ନିଆଁ ପଡିଲା ଭଳି ଲାଗୁଚି
ଆଉ ପାଣି ଫାଣି ଅଛି ନା ନାହିଁ।
ପାଣି ତ ଶୁଖିଲାଣି କୂଅରୁ ଦେଖିବା କଣ ହଉଛି ମତେ ଲାଗୁନି କାଇଁ ଏ ବର୍ଷ ବଞ୍ଚି ପାରିଲା ଭଳିଆ ମଣିଷ
ହ ଆଉ ଆହୁରି କେତେ ଖରା ହବ ଦେଖୁନୁ ଟିକେ କାଆଁଳିଆ କରୁନି।
ସେଇଆ ପା
ଆଉ ବର୍ଷା ଭର୍ଷା ହଉଚି ନା ହଉନି
ନାଇଁ ମୋ କାଇହିଁ କଣ ବର୍ଷା ଟିକେ ସନ୍ଧ୍ୟା ବେଳୁ ଯାହା ଆସୁଛି ଟିକେ ପବନ ହଉଚଛି ଜୋରେ ପବନ ହଉଚଛି ଗଛ ପତ୍ର ସବୁ ଉପାଡିକି ପଡୁଛି ଲାଇନ କଟୁଛି ହେତିକି ବର୍ଷା ନାଇଁ।
ଆଉ ଶୀତ ହେଲେ ସେପଟେ କେମିତି ଶୀତ ହୁଏ।
ଶୀତ ଆମଡେ ଶୀତ ଜୋର ହୁଏ ଖରା ଗରମ ବି ଜୋର ହୁଏ ବର୍ଷା ଦିନେ ବର୍ଷା ବି ଜୋର ହୁଏ।
ଓହୋ ଆଉ ସେପଟେ କଣ କେମିତି ଖବର ଅଁ, ହଁ ଯୋଉ ଅଂଶୁଘାତ ହୋଉଚି ନା ହୋଉନି?
ହଁ ସେମିତି ବୁଢା ବୁଢୀ ମାନେ ଅ, ଯୋଉ ତାଙ୍କ ମାନଙ୍କୁ ଅଶ-ଅଂଶୁଘାତ ଜଲଦି ହେଇଯାଉଚି ଆଉ।
ଓହୋ।
ତୋମ ଆଡେ କେମିତି କଣ?
ଆମ ଆଡେ ତ ପୁ-ପୁରା ଜୋରେ ଖରା ଖରା ବୋଲି ଆ-ପୁରା ଚାଳିଶ ପଇଁଚାଳିଶ ଡିଗ୍ରୀ ଉପରେ। ଆ ତାପରେ ବୁଢା ବୁଢୀ ମାନେ ତ ଶୀଘ୍ର ଆଉ, ତାଙ୍କର ଶୀଘ୍ର ଅଂଶୁଘାତ ବୁଢାାବୁଢୀ କଣ ଛୁଆ ପିଲା କଣ ତାଙ୍କ ତ ଘରୁ ବାହାରିଲା ମାନେ ଅଂଶୁଘାତ।
ଓହୋ ଏତେ ଜୋର ର ଖରା ହୋଉଚି ତାହେଲେ।
ଅଁ,
କଣ କରିବା ଯାହା ହେଲେ ବି ବାହାରକୁ ଯିବାକୁ ପଡୁଚି, ଟିକେ ଅଧେ କାମ ପାଇଁ।
ହୁଁ।
ଆଉ କଣ ଖବର? ଆଉ କାହାକୁ କଲ୍ କରିଥିଲ ନା ନାଇଁ।
ହଁ କଲ୍ କରିଥିଲି ସମସ୍ତେ କହିଲେ ତ କହିଲେ ହଁ ଏପଟ ସବୁ ଖରା ହଉଚି, ଜୋର ହଉଚି ଖରା, ଆଉ ତୋ ପିଲା ବେଳ ବିଷୟରେ ଦେଖି କହିଲୁ।
ମୋ ପିଲା ବେଳ ବିଷୟରେ କଣ ଶୁଣିବୁ?
ହଁ କେମିତି ତୋ ସାଙ୍ଗମାନେ କିଏ କଣ ସେଇଟା କହିଲୁ ଦେଖି?
ତୁ କହ, ତୁ କହ, ମୁଁ କହିବି ତାପରେ।
ଆମେ ତ ବହେ ସାଙ୍ଗ ଥିଲୁ ଆମ ଘର ପାଖରୁ ଦି ଜଣ ମୋର ସାଙ୍ଗ ଥିଲେ। ଅ ଆଉ ଆମ ଅଷ୍ଟପ୍ରହରି ହବ ଆମେ ପୁରା ସେଠି ରାତି ନଅଟା ଆଙ୍କେ ଖେଳିବୁ ସବୁ ଇଏ କରୁ, ତାପରେ ଆମ ଛୁଆ ବେଳୁ ସାଙ୍ଗ ହେଇକି ସ୍କୁଲ ଯାଉ, ଏ ସ୍କୁଲ ଯିବୁ ଯାହା ଘରେ ଯେତେବେଳେ ଯାହା ଘରେ ଖେଳୁଥିବୁ ତା ଘରେ ଖାଇବୁ। ଅ, ଖାଇବୁ ତାପରେ ତାଙ୍କ ଘରେ ଖେଳିବୁ ଖେଳୁ ଖେଳିବୁ କେହି କିଛି କୁହନ୍ତିନି, ଖେଳି ଖୁଳାକି ଆସୁ ଆଉ।
ହୁଁ ହୁଁ। ଆମେ ଆମ ସାହିରେ ଆମେ ତିନିଟା ଛୁଆ, ମାନେ ଆମ ଯୋଉ ସେମ୍ ବୟସର ତିନିଟା ଛୁଆ, ଅ, ମୁଁ ଆମ ସାଙ୍ଗଟେ ଆଉ ଆମଠୁ ଗୋଟେ ବର୍ଷ ସାନ ଗୋଟେ ଝିଅଟେ।
ହଁ।
ଆମେ ତିନି ଜଣଙ୍କ ପୁରା ଭଲ ସାଙ୍ଗ। ଥିଲୁ ସମସ୍ତେ କହିବେ ତିନି ମୂର୍ତ୍ତି ଆସିଲେ। ତାପରେ ଏବେେ ଟିକେ ଆଉ ଏପଟ ସେପଟ ହେଇଯାଇଛି, ଆଉ ଏତେ କଥାବାର୍ତ୍ତା ନାହିଁ, ଏତେ ମିଶାମିଶି ନାହିଁ ଆଉ।
କାହିଁକି ଏବେ ଅଥା ବାର୍ତ୍ତା ନାଇଁ?
କଣ?
କଣ ପାଇଁ ଏବେ ଆଉ କଥାବାର୍ତ୍ତା କହୁନ କି?
ନାଇଁ ସେମିତି ନର୍ମାଲ ଯେମିତି କଥା ହେବା କଥା ହଉଚେ ଆଉ, ଏତେ ବି ମିଶୁନୁ।
ଓହୋ।
ମିଶିକି ଖେଳୁ ହଁ ଏଇ ଗୋଟେ ଦିଟା ଘର ଛାଡ଼ିକି। ହ ଆଗରୁ ଯେତିକି ଖେଳୁ ବୁଲୁ ଆଉ ଗୁ-ଗୁ-ଯାହା ଘରେ ଯେମିତି ତୋମର ଯାହା ଘରେ ଥିଲେ ତାଙ୍କ ଘରେ ଖାଇବ ଆମର ସେମିତି, ଯାହା ଘରେ ଥିବୁ ତାଙ୍କ ଘରେ ଖାଇବୁ, ଗୋଟେ ଥର କଣ କହିଲୁ ଏମିତି ଖାଇଖାଇ ପୁରା ଏମିତି ଭାତ ହାଣ୍ଡି ତାଙ୍କର ଯ-ଯାହା ଘରେ ଖାଉଥୁଲୁ ତାଙ୍କ ଭାତ ହାଣ୍ଡି ଗୁଡା ସରେଇଦେଲୁ।
ନାଇଁ ଆମର ଆମେ ଖାଇ ମାନେ ଆମେ ଥରେ ମୁ ମ- ମୁଁ ଆମ ଘରେ ଖାଉଥୁଲୁ ମୋ ମାମା ଇପି କରିଥିଲା, ମୋ ଏ-ମାମା ଇପି କରିଥିଲା ତ ଅ, ଇପି ତ ସମସ୍ତଙ୍କର ଫେବରାଇଟ, ଅ, ଯୋଉ ତାପରେ ଆମେ ତିନି ଜଣ ଯାଙ୍କ ବସିଚୁ, ମୋ ମାମା ଆଣିକି ଇପି ଦେଲା, ଜଣା ଜଣେ ଆଗେ ଖାଇଦେଲା ତାପରେ ଇଏ ତାଠୁ ଛଡା ଛଡି ସିଏ ତାଠୁ ଛ ଛଡା ଛଡି ଆଉ ତ ଇପି ନାହିଁ କରିବ କଣ ମାମା ତାପରେ ସେଇଠୁ ଫୁଣି ବୁଝେଇକି ଛାାଡିଲାଠୁ ରହିଲେ।
ହୁଁ ହୁଁ ଆମର ଏମିତି ଆମେ ମାଡଗୋଳର ପ୍ରବଳ ଆମେ ଝଗଡା ଲାଗୁ। ତ ଟିକେ ଟ କଥ ଗଡା ପୁଣି ପାଞ୍ଚ ମିନିଟ ଯାଇଥିବ ପୁଣି ମିଶିଯାଉ। କିନ୍ତୁ ଏବେ ଅଲଗା ଆଉ।
ହଁ ଆମର ତ ସେଇଆଉ।
ଏବେ ଗୋଟେ ଦିନ ଝଗଡା ଲାଗିଲେ ସପ୍ତାହେ ସପ୍ତାହେ କି ମାସେ ମାସେ କଲ ନାହିଁ କି କିଛି ନାହିଁ।
ହଁ ହଉ। ନାଇଁ ଆମ ଆଜି
ଝଗଡ଼ା ଲାଗିବା ପାଇଁ କୋଉ ଦେଖା ହଉଛି ନା ମିଶା ହଉଛି ନା କଥା ହଉଚି
ହୁଁ ନାଇଁ କିନ୍ତୁ ଆମେ ଝଗଡା ଲାଗିବ ନା ଏବେ ଆମେ ଝଗଡା ଲାଗିବ ମ ନା ସେଇଟା ଆମର ପାଞ୍ଚ ମିନିଟ୍
ଓହୋ ନାଇଁ ଆମେ ଝଗଡା ଲାଗିବା ପାଇଁ ବି କଣ ମିଶୁଛୁ କି ଆମେ ଝଗଡା ନ ଲାଗିକି ବି ଆମେ କଥା ହଉନୁ।
କ ପାଇଁ
କଥା ହଉନୁ ସେ ତାଙ୍କ ବାଟରେ ମୁଁ ମୋ ବାଟରେ ଅଛି ଆଉ।
ଓହୋ କନ୍ଦମା ସାଙ୍ଗ ହଉନାହାନ୍ତି?
ହଁ ହଉଛନ୍ତି ସେମିତି ଆଉ ଆଗରୁ ଯେମିତି ଆମେ ପୁରା ଭଲ ସାଙ୍ଗ ଥିଲୁ ଏମିତି ଆଉ ନାହୁଁ ଏବେ ଆଉ।
ଓହୋ ଭୁଲିଗଲେଣି ଆଉ।
ଭୁଲି ତ ସମସ୍ତେ ଯିବେ କିଏ ମନେ ରଖିବ କି?
ହ ସେଟା ବି ସତ କଥା ସ୍କୁଲ ସରିଲା ମାନେ ଆଉ କିଏ କାହା
ସ୍କୁଲ ସରିଲା ପରେ ହଁ ବା
ଆଉ ସ୍କୁଲ ରେ ତମକୁ ଟିଚର ମାନେ କଣ ଡାକନ୍ତି?
ମୋତେ
ହଁ
ମୋର ବିଭିନ୍ନ ପ୍ରକାର ନାଁ ଅଛି କଉଟା କହିବି?
କୋଉ ସାର ମାନେ କଣ ଡାକନ୍ତି ତଥାପି।
ଡାକନ୍ତି ମୋର ଗୋଟେ ତର ଆଙ୍ଗୁଠ ଭାଙ୍ଗି ଯାଇଥିଲା ଯେ ମତେ ହା ହାଣ୍ଡିକପ ଡାକନ୍ତି।
ଓହୋ କେମିତି ଆଙ୍ଗୁଠି ଭାଙ୍ଗିଗଲା।
ଏଇ ଛାତ ଉପରେ ଚଢୁଥିଲି ତାପରେ କଣ ହେଲା କେ ଜାଣି ମୁଣ୍ଡ ଟା ବୁଲେଇ ଦେଲା କି କଣ ହେଲା କେ ଆଣି ସେଇଠୁ ଗଳି ପଇଲିି ପାହାଚରୁ ଗଳି ପଇଲିି ଆଉ।
ପୁରା ତ ଆସିକି ତଳେ ପଡିଥିବ।
ପୁରା ତଳେ ଆସିକି ପହିଲି ବା
ଆଉ କାଟିଲା ନା କାଟିଲାନି?
ଆରେ ଆଙ୍ଗୁଟା ଭାଙ୍ଗି ବଲା କାଟିବନି ନା।
ଆଉ ଆଉ କିଏ କଣ ଡାକନ୍ତି?
ଆଉ ମତେ ଏତି ସମସ୍ତେ ଡାକନ୍ତି ଯାହା ଜେନ୍ତି ଡାକନ୍ତି ସମସ୍ତେ ନାଁରେ ହିଁ ଡାକନ୍ତି ମୋର
ଓହୋ ଖାଲି ସାର ଜଣ ଡାକନ୍ତି ହାଣ୍ଡିିକ୍ୟାପ ବୋଲି।
ହଁ ହଁ ଆଉ।
ଆ ସଂଙ୍ଗ ଆାନେ କଣ ଡାକନ୍ତି ସ୍ନେହରେ?
ସିଏ ସ୍ନେହରେ ତାଙ୍କର ବିଭିନ୍ନ ପ୍ରକାର ନା
ତଥାପି
ମୋର ସେମତି କିଛି ମନେ ପଡୁନି।
ଯୋଉ କଣ ଗୋଟେ ମୁଁ କହୁଥିଲି ଆମର ଏଠି ଗୋଟେ ଝିଆଡେ ଚାଷ ମା ପିନ୍ଧେ ତା କଣ୍ଡ ଗା କହନ୍ତି ମନେ ପଡୁନି ବା
ବ୍ୟାଟେରୀ
ହଁ ହଁ ବେଟ୍ରି।
ହଁ ମତେ ବି ତ ସ୍କୁଲରେ ଡାକନ୍ତି ହେମିତି
ବେଟ୍ରି ଡାକନ୍ତି ଡବଲ ବେଟ୍ରି ଡାକନ୍ତି
ହଁ ମୋର ମୋ ସାଙ୍ଗର ସେମିତି ଚଷମା ପିନ୍ଧଛୁ ଯେ ଆମକୁ ବି ସେମିତି ଡାକନ୍ତି
ଆଉ ଆଉ କିଏ କଣ ଡାକନ୍ତି
ଆଉ କିଏ କଣ ହେନ୍ତି ସାଙ୍ଗମାନେ ସମସ୍ତେ ଯେତେବେଳୁ ଯାହା ପାଟିରୁ ଯାହା ବାହାରିଲା
ଓ
ହଉ ଆଉ କଣ କହୁଛ କୁହ ମୁଁ ଯିବି ବ୍ରଶ କରିବି
ଆଉ କଣ କହିବି
ଆଉ ଦେହ ପାହା ସମସ୍ତଙ୍କର ଭଲ
ହଁ ଭଲ ଅଛି
ଆଉ ଝିଅ ଟା
ଝିଅ ଟା ସେ ସେକରେ କଣ କରୁଛି
ଓହୋ
ଆଉ ତମ ଦିଦି
ସିଏ ଶୋଇଛି ତ ରାତିରେ କାଲି ଲେଟ ରେ କାମ ସରିଲା ତ ସେ ଶୋଇଛି ଏଇନା
ଆଉ ମାମା ବାବା
ବୋଉ ଏଇଠି ପୂଜା କରୁଛି ବାପା ବାହାରେ ଅଛନ୍ତି ଆଉ
ଓ ହଉ ତାହେଲେ ମୁଁ ରଖୁଛି ତମେ ଯା ଦାନ୍ତ ଘସିବ ଆଉ
ହଁ ହଁ